ହାଲୋ।
ହାଲୋ।
ହାଲୋ ହଁ ନମସ୍କାର।
ନମସ୍କାର ଜୟ ଜଗନ୍ନାଥ।
କଣ କରୁଛନ୍ତି?
ଏଇଠି ବସିଚୁ ଆଉ ଖାଇ ପିଇକି ଟିକେ ଗଡ ପଡ ଟିକେ ହଉଚୁ ଆଉ।
ହଁ ହଁ ଆଉ ଭଲ ଅଛନ୍ତି?
ହଁ।
ମୁଁ ବି ବର୍ଷା ହଉଛ ହଉଚି ବର୍ଷା ତ ହଉଚି ଖାଇକି ମୁଁ ବି ବସିଛି ଆଉ।
ଏଇ ସମୟ ଟା ତ ସେଇୟଆ ଖାଇ ପିଇକି ସମସ୍ତେ ଟିକେ ବସିଥିବେ ଆଉ।
ହଁ ବର୍ଷା ହଉଚି ନା ବାହାରକୁ ଯାଇହବନି ବସିଚି ଆଉ।
ଆପଣଙ୍କକଣ ଜବ କରନ୍ତି କି?
ହାଁ?
ଜବ୍ ଫବ୍ କରନ୍ତି ନା କଣ?
ହଁ ଏଇ ଫାର୍ମାସି।
ଆଚ୍ଛା ଆଚ୍ଛା।
ହୁଁ।
ଓହୋ ଆଜି ଯାଇନାହାନ୍ତି ବୋଧେ?
ନା ମୋର ୱାର୍କ ଫ୍ରମ୍ ହୋମ।
ହଁ।
ହୁଁ। ଆଚ୍ଛା କଣ ଖାଇଲେ ଆପଣ?
ହଁ ଭାତ ଡାଲି ଭଜା ଏଇଆକୁ ତ ତରକାରୀ।
ଆଚ୍ଛା ଆପଣଙ୍କୁ କଣ କରିବା ପାଇଁ ଭଲ ଲାଗେ?
ମୋତେ ମୁଁ ଟେଲରିଂ କରେ।
ହଁ ହଁ।
ଆଉ ଘର କାମ କରେ ଆଉ ପିଲାମାନଙ୍କ କଥା ବୁଝେ ଘର କାମ ସବୁ କରେ ଆଉ।
ଅ ହଁ ନାଇଁ ନାଇଁ ରୋଷେଇ କଣ କରିବା ପାଇଁ ଆପଣଙ୍କୁ ଭଲ ଲାଗେ?
ମୁଁ ସବୁ ରୋଷେଇ କରେ, ଆମେ ତ ଚିକେନ ଫିକେନ୍ ଖାଉନା।
ହଁ।
ମାଛ, ମଟନ୍ ଏୟା କୁ ସବୁ ଅଣ୍ଡା, ଚିକେନ୍ ଆମେ ଖାଉନା।
ଅ ହଁ ହଁ।
ଆଉ ସାଧାରେ ସବୁ ରୋଷେଇ, ନନ ଭେଜ ରେ ଏୟା ମାଛ ମଟନ ଏମତିଆ।
ଓହୋ ଆପଣଙ୍କୁ ବିରିୟାନୀ କରି ଆସେ?
ହଁ।
କେମିତି କରୁଛନ୍ତି?
କେମତି ଏଇ ପ୍ରେସରରେ ବେଳେବେଳେ କରେ, ନହେଲେ ତ ବିରିୟାନୀ ଗୋଟେ ରଖ ଛୁ ଡିସ୍ ଟେ ସେଥିରେ ବନଉ ଆଉ।
ଓ ମାନେ କେମିତି କଣ ମାନେ ତାର ରହିଛି କହୁନାହାନ୍ତି।
ଚାଉଳଟା ଆଗ ଆଉ ମସଲାଟା ରେଡ଼ି କରିଦେବାକୁ ପଡ଼ିବ, ତାପରେ ଯଦି ପନିରରେ ବନାଉଥିବ କି ଆମ ଛତୁରେ ହେଉ। କି ମଟନ୍ ଯାହା ହେଲା, ଆଗକୁ ମସଲା ମସଲି ତା ଦେହରେ ଗୋଳେଇକି ରଖିଦେବି ଗୋଳେଇକି ଦହି ପହି ମସଲା ସବୁ ଦେଇକି ଗୁଣ୍ଡ ମସଲା ଅଦା ରସୁଣ ପେଷ୍ଟ ସବୁ ଦେଇକି ଗୋଲେଇକି ରଖିଦେବେ ଏବେ ଏପଟେ ଚାଉଳ ଟା ଧୁଆଧୁଇ କରିକି ଫୁଟେଇ ଦେଇଥିବେ। ତାପରେ ଦମଟା ଦେଲା ଲାଷ୍ଟକୁ ଦମ ଟା ଦେବେ ଟିକେ ଆଉ।
ହଁ ହଁ ହଁ।
ଚାଉଳ ଟା ଛାଣିକି ହଉ ନଚେତ ଯଦି ସେମିତି ବି ବନେଇବାକୁ ଚାହିଁପାରିବେ ଏକା ସାଙ୍ଗରେ ବି ବନେଇ ପାରିବ ମସଲା ଉପରେ ଚାଉଳ ଦେଇକି।
ହଁ ହଁ।
ନହେଲେ ପ୍ରେସର ରେ କଲେ ତ ସେଇଥିରେ ସବୁ ପକେଇକି ସିଟି ମାରିଦବାକୁ ପଡ଼ିବ ଆଉ।
ହୁଁ ଆ ଖାଇବା ପାଇଁ ଭଲ ଲାଗେ।
ହଁ ବିରିୟାନୀ ମୋତେ ପସନ୍ଦ ନୁହଁ, ମୋ ପିଲାମାନଙ୍କୁ ପସନ୍ଦ।
ହଁ ହଁ।
ସେମାନେ ବିରିୟାନୀ ଖାଇବା ପାଇଁ ପସନ୍ଦ କରନ୍ତି।
ହଁ ହଁ ହଁ।
ଆପଣଙ୍କୁ ପସନ୍ଦ ବୋଧେ ବିରିୟାନୀ?
ହଁ ହଁ ମତେ ପସନ୍ଦ।
ବହୁତ ପସନ୍ଦ?
ହଁ ମତେ ବହୁତ ପସନ୍ଦ ସେଥିପାଇଁ ତ ଆପଣଙ୍କୁ ପଚାରଲି।
ଆପଣ ବନଉଛନ୍ତି କି ଘରେ?
ହଁ ମୁଁ ବି ଘରେ ବନଉଛି।
ଘରେ କିଏ କିଏ ଅଛନ୍ତି ସବୁ?
ଆମ ଘରେ ଅଛନ୍ତି ବାପା ମା ଆଉ ଦି ଭାଇ ମୁଁ।
ଆଛା।
ହଁ।
ଆଜି କିଏ ସବୁ ରୋଷେଇ କଲେ ମା ନା ଆପଣ?
ନା ଆମେ ମିଶିକି କଲୁ।
ଆଛା, ମିଶିକି କରୁଛନ୍ତି।
ହଁ ହଁ ମି କରୁଛୁ ଆଉ।
ପଢା ସରିଗଲାଣି ସମସ୍ତିଙ୍କର?
ନା ସମସ୍ତେ ପଢୁଛନ୍ତି।
ସମସ୍ତେ ପାଠ ପଢ଼ୁଛନ୍ତି?
ହଁ ସମସ୍ତେ ପାଠ ପଢୁଛନ୍ତି ଏ।
ସେ ବଡ଼ ବଡ଼ ହେଇଗଲେଣି?
ହଁ ସମସ୍ତେ ବଡ ହେଇଗଲାଣି।
ତ ସ୍କୁଲ ସଇଲାଣି ସ୍କୁଲ ସମସ୍ତଙ୍କ ସରିଗଲାଣି।
ହଁ ସମସ୍ତେ ବଡ ବଡ ପାଠ ପଢିଲେଣି।
ଆଚ୍ଛା।
ହୁଁ। ଆଛା ଆପଣ ଆଉ କଣ ସବୁ ବାରିପଟେ ପନିପରିବା କିମ୍ବା ଫୁଲଗଛ କଣ ଲଗେଇଛନ୍ତି?
ଫୁଲ ଗଛ ଆମର ପ୍ରବଳ ଲାଗିଛି। ଆଉ ପନିପରିବା ଆମର କିଛି ଲାଗିନି ଆମର ବାରି ଛୋଟ ନା।
ଅ ହ ହ।
ଆଉ ଫୁଲ ଗଛ ଟିକେ ଲଗେଇଛୁ ଦିଅଙ୍କର ପୂଜାପୂଜି କରିବା ପାଇଁ ଆଉ
ହଁ।
ଆପଣଙ୍କ ଘରଟା କୋଉଠି?
ଆମ ଘର ଆମ ଘର ବରମପୁର।
ଆଜ୍ଞା।
ହଁ।
ହ
ଆପଣ କେବେ ଆସିଲେ ଆସନ୍ତୁ ଆମ ଘରଆଡେ ବୁଲିକି ଯିବେ?
ଆମର ତ ବରମପୁରରେ ସବୁ ବନ୍ଧୁବାନ୍ଧବ ଅଛନ୍ତି।
ହଁ ହଁ ହଁ।
ଆମର ଆସ୍କା।
ହଁ ହଁ।
ଆସ୍କା ଧରାକୁଟ ସବୁ ମାମା ମାନେ ମୋ ବୋଉର ମାମୁଁ ଘର ସବୁ ସେଇଠି ଅଛନ୍ତି।
ହଁ।
ଆମେ ଏବେ ଯାଇଥିଲୁ ଦି ମାସ ତଳେ ବୁଲିକି ତାଙ୍କ ଘରେ ଆସିଥିଲୁ।
ହଁ ହଁ ବଢିଆ।
ଆମର ସେପଟେ ସବୁ ବନ୍ଧୁବାନ୍ଧବ ଅଛନ୍ତି।
ଆଚ୍ଛା ଆପଣଙ୍କୁ ଫୁଲଗଛ ଲଗେଇବା ପାଇଁ କିମ୍ବା ଫଳଗଛ ଲଗେଇବା ପାଇଁ ପସନ୍ଦ?
ଫୁଲ
କେମିତି କଣ ଲଗାନ୍ତି ତାର ଦାୟିତ୍ୱ କଣ ନଉଛନ୍ତି?
ଦାୟିତ୍ବ।
ଗୋଟେ ଗଛ ଲଗେଇଲ ମାନେ ତାର ତ ଦାୟିତ୍ବ ନେବା ପାଇଁ ପଡେନା ତ କେମିତି କଣ କରନ୍ତି?
କିଛି ନାହିଁ ମୁଁ ଏତେ ଦାୟିତ୍ୱ ନିଏନି ସତ କଥା କହିବାକୁ ଗଲେ ମୁଁ ଗଛ ଲଗେଇଦିଏ ପନିପରିବା ଚୋ ଚୋପା ଟିକେ ଦିଆହୁଏ କିଛିନାହିଁ।
ହଁ ହଁ ପନିପରିବା ଚୋପା।
ହଁ।
ଆଛା ଯୋଉ ପନିପରିବା ଚୋପାଟା ପକାନ୍ତି।
ଆଁ।
ସବୁଦିନର ପନିପରିବା ମାନେ ଚୋପାଟା ସଂଗ୍ରହ କରି ରଖନ୍ତି।
ହଁ ହଁ। ସଂଗ୍ରହ କରି ରଖୁନା ସାଙ୍ଗେ ସାଙ୍ଗେ ନାଇଁ ସଂଗ୍ରହ କରିତ ରଖୁନା ସାଙ୍ଗ୍
ପକେଇଦେଲେ ଭଲ ସେଗୁଡା ଯଦି ସଂଗ୍ରହ କରି ରଖିବା ପକେଇ ତାହେଲେ ଆମର ମାନେ କୀଟନାଶକ ଔଷଧ ପ୍ରୟୋଗ କରିବା ପାଇଁ ଆଉ ପଡିବନି। ହ
ଆଉ କଣ ଖାଇଛନ୍ତି?
ହଁ ମୁଁ ତ ଏବେ ମଧ୍ୟାହ୍ନ ଭୋଜନ କରିଲି। ମୁଁ ମଧ୍ୟାହ୍ନ ଭୋଜନ ସାରିକି ବସିଚି ଆଉ ସନ୍ଧ୍ୟା ହେଲେ କଣ ଜଳଖିଆ ମାନେ ସନ୍ଧ୍ୟାର ଜଳିଖିଆ କରିବା ଆଉ।
ଘରେ ବନାନ୍ତି?
ହଁ ଘରେ ହିଁ ବନଉଛି ମତେ ଆଜି ଇଚ୍ଛା ହଉଛି ପକୁଡ଼ି ଖାଇବା ପାଇଁ ପ ପକୁଡ଼ି ଟା କେମିତି କଣ ବନେଇଲେ ଭଲ ଲାଗିବ ଆପଣ ଟିକେ କହିବେ?
ପକୁଡ଼ି ତ ମେନ୍ ତାର କାମ ହେଲା ବେସନ।
ହଁ।
ବେସନ ବ ବୃଷୁଙ୍ଗା ପତ୍ର, ପିଆଜ, କଞ୍ଚାଲଙ୍କା ପ୍ରାୟେ ଏମିତି ଦେଇକି ତ ବନାନ୍ତି ଆଉ।
ହୁଁ ଆଉ କଣ କଣ ପକେଇଲେ ଆଉ ଟିକେ ଅଧିକ ଭଲ ଲାଗିବ ଜାଣିଛନ୍ତି?
ନା ମୁଁ ଏମିତି ହିଁ ସବୁବେଳେ କରେ ବି ତ ପକୋଡ଼ିଟା।
ହଁ ହଁ ଆଚ୍ଛା ଆଁ।
ଚୁଡ଼ାରେ ବି ବେସନ ଚୁଡ଼ା ଧୋଇକି ବତୁରେଇକି ବେସନ
ଆଚ୍ଛା ମୁଁ ତ କେବେ ସେମିତି କରିନି ସେମିତି ହୁଏ?
ହଁ ହଁ ହୁଏ।
ଆଁ।
ହଁ ସେମିତି ହୁଏ ଆଳୁ ପକେଇକି ବି କରନ୍ତି ପ ପକୁଡ଼ି। ଆମେ ଯେତେବେଳେ କରୁ ପିଆଜ କି ଆଳୁ ଏମିତି ପକେଇକି କରୁ ଆଉ।
ଓହୋ ହଁ ସେମତି ହେଲେ ଆଉ ଟିକେ ଭଲଲାଗିବ ପରା।
ହଁ।
ହୁଁ। ଆଉ ତାହେଲେ ଆପଣ ମତେ ତ ବଢିଆ କଥାଟା କହିଲେ ମୁଁ ଏବେ ସନ୍ଧ୍ୟା ଅଁ ଜଳଖିଆରେ ମୁଁ ଏବେ ସେଇଟା ବନେଇବି ଆଉ ମାନେ ଚୁଡା, ବେସନ, ତା ସହିତ ଆଳୁ।
ଚୁଡ଼ା
ହଁ।
ପିଆଜ
ଓହୋ।
କିଛି ପଡ଼ି
ହଁ ହଁ। ହଁ କରିକି ଦେଖିବା ତା ସହିତ ତମକୁ ମନେ ପକେଇ ପକେଇ ଖାଇବି ଆଉ।
ଆ ଠିକ୍ ଅଛି।
ହୁଁ।
ଓହୋ ଆଉ ରୋଷେଇ କଣ
ହା
ମୁଁ କହଲି ରୋଷେଇ କଣ ଦିହିପହରେ ହେଇଥିଲା?
ଆଉ ରୋଷେଇ ତ ଦି
ଦିପହରରେ ତ ବୋହୁତ ଆଇଟମ୍ ହେଇଥିଲା ସେ ଭିତରୁ ତ ମତେ ଦହି ବାଇଗଣ ପସନ୍ଦ ମୁଁ ଖାଇ ଥିଲି ଆଉ। ଆପଣଙ୍କ ସହିତ କଥା ହେଇକି ମତେ ବୋହୁତ ଖୁସି ଲାଗିଲା ଆପଣଙ୍କୁ କେମତି ଲାଗିଲା?
ହଁ ବର୍ଷା ତ ହୋଉଚି।
ଆପଣଙ୍କ ସହିତ କଥା ହେଇକି ମତେ ବୋହୁତ ଖୁସି ଲାଗିଲା ବର୍ଷା ପାଗରେ ଆପଣଙ୍କ ସହିତ କଥା ହେଲେ ମୋ ମନ ଭଲ ଲାଗିଲା। ହ୍ୟାଲୋ। ହାଲୋ।
କି କହୁନାହାନ୍ତି? ହା ଲୋ। ହାଲୋ। ହାଲୋ। ହା ଲୋ।